ମ୍ୟାଡ଼ାମ କୁହନ୍ତୁ।
କଣ କରୁଛନ୍ତି?
ଏବେ ବସିଥିଲି ବାହାର ଆଉ।
ଆଉ ମୁଁ ବି ବସିଥିଲି।
ତମେ କଉଠୁ କହୁଥିଲ?
ମୁଁ କଉଥିଲି ଏଠୁ ଜଗତପୁର କଟକ ଯୋଉ ଜାଣିଥିବେ ସେଇଠୁ।
ଜାଣିଲି ହେଲେ ଗାଁ ଗ ଗଳି, କନ୍ଧିରେ ଜାଣିବୁନି ଆମେ।
ଆଉ ଆଉ କଣ କରୁଛ?
ବସିଥିଲେ ଏବେ ଆଉ।
ଓ ଆଉ ଖାଇବାକୁ କଣ ଆଜି ତମର?
ଆଜି ଆମର ରୋଷେଇ ହେଇଛି ବାଆ ତମରି ସମସ୍ତେ ଶାଶୁ, ଶ୍ୱଶୁର, ପଖାଳ ଖାଇବେ। କଲରା ଭଜା ହେଇଛିସ, ଏ ଥଣ୍ଡା ଥଡି ହେଇଯାଇଛି ଆଉ।
ସେଇଆ ତ ଭୟ ଯେତେବେ କଥା ଜଣା ପଡୁଛି ଆଉ। ଆଜି ରୋଷେଇ କଣ ତମର?
କରେ ଯେ ଆଉ ଭଜା ଭାଜା ଆଉ କଲରା ଭଜା ସଲରା ଭ ଜା, ଛତୁ।
ହଁ ତମ ଘରେ କୋଉଠି?
ଆମ ଘର ମୟଧରପୁର। ଅନୁଗୁଳ, ମୈଥରପୁର, ଅନୁଗୁଳ ଅନୁଗୁଳ ଅନୁଗୁଳ ଯୋଉ। ହଁ। ଅନୁଗୁଳ ର ମୈଧରପୁର ଆଉ।
ଆଉ ତମ ଘରେ ସମସ୍ତେ କିଏ ଅଛନ୍ତି?
ଘରେ ସବୁ ଶାଶୁ, ଶ୍ୱଶୁର, ଯା, ଦେଢଶୁର। ପୁତୁରା, ଝିଆରି, ପୁଅ, ଝିଅ ଆଉ, ।
ଆଉ ଆମର କିଏ ମୋ ମାମା, ମୁଁ। ଆଉ ମୋ ଭାଇ ଏମାନେ ସମସ୍ତେ ଅଛନ୍ତି ଆଉ।
ଓହୋ ତମେ ମ୍ୟାରେଡ ହେଇନ?
ନାଇଁ।
ଅ ହ।
ଆଉ।
ଓ କଣ ଆଜି କଣ ରୋଷେଇ?
ଆଜି ଆମର ଙ୍କ ଭାତ, ଚିକେନ, କାକୁଡି ସାଲାଡ, ପାମ୍ପଡ ଏୟା ଆଉ।
ଓ ହୋ।
ଆଉ ତମର ଯାଇଁ
କଣ କହିଲ ବାପା? ପଢି ଯାଇନି ତ ଝିଅ? ଯାଇଛି, ଏଇଟା କାର ମିଳିଛି? ଏ ସେ ସ୍କୁଲ୍ ବ୍ୟାଗ୍ ନେଇଛି ଜୋରା ମିଳିଛି। ଆଜି ଆଇଁଷ ହେଇନି ଆମର।
ନାଇଁ ଆଜି ଆମର ଆଇଁଷ ହେଇଛି ଆଉ। ଆଉ ତମର ସିଆଡେ କଣ ଭଲ ଭଲ ଜାଗା ଅଛି ବୁଲିବା ପାଇଁ?
ହ ଜାଗା କି ଆମର ଏଇଆଡେ ସେମିତି ତ କିଛି ଭଲ ନାହିଁ ଆଉ ଖାଲି ବନଦୁର୍ଗା ମନ୍ଦିର ଯାହା ଫେମସ୍‌।
ହଁ। ଆଉ ଆମ ଏପଟ ତ ଭଲ ଭଲ ଜାଗା ଅଛି, ଆଶୁନାହାନ୍ତି ବୁଲିକି ଯିବେ?
ଯିବା ଆଉ ହୁଁ, କଣ କଣ ଫେମସ ଜାଗା ଅଛି? ତା ଝିଅ ଲଗନ ହେଲା ଗ ରହିଲା ଡାକ୍ତରଖାନାରେ। ଯେତେ ବିରିୟଣୀ କିରି ବଦେଇଦେଇଥିଲୁ ତା ମା ଆଇଲେ।
ଆଉ ଙ୍କ?
ଆଉ କଣ?
ଆଉ କଣ ଆଉ କଣ କୁହ? ମୁଁ ଖାଇଛି କଣ ରୁଟି, ଚା, ମିକ୍‌ଚର, ଆଉ ତମେ?
ମୁଁ ରୁଟି କୋଉ କ୍ଷୀର ଖାଇଛି ଆଉ।
ହଁ ଆଉ ତମ ଦେହ ଭଲ ଅଛି?
ନାଇଁ ଥଣ୍ଡା ଥଣ୍ଡି ଏବେ ହେଇଯାଇଛି ଆଉ।
ଆଉ ତମେ ସବୁ ଘର ଲୋକଙ୍କ ଦେହ ସମସ୍ତଙ୍କର ଭଲ ଅଛି?
ହଁ ଭଲ।
ଆଉ ତମ କଅଁ ପୁଅ ଝିଅ କଣ?
ପୁଅ ଟେକୁ ଝିଅଟେ।
ଓହୋ। ଆଉ
ଓ ଆଉ କଣ ତମ ଆଡେ ପର୍ବପର୍ବାଣୀ କଣ ଭଲ? ତମ ଆଡେ ପର୍ବପର୍ବାଣୀ କଣ ଭଲ?
ଆମ ଆଡେ ତ ସବୁ ଇଆଡେ ହୁଁ ଯୋଉ ରଜ ତ ଆମର ଓଡିଶାରେ ଏକରେ ଫେମସ। ରାମ ଗାଁରେ ବି ରଜ ବହୁତ ଭଲ ହୁଏ। ସମସ୍ତେ ପୁରା ଗୋଟେ ଜାଗାରେ ଆସନ୍ତି ସବୁ ଝିଅମାନେ ଆସିକି ସମେ ସେମାନେ ଦୋଳି ଲଗେଇ ହେଇଥିବ ସବୁ ଆମ ଗାଁ ଲୋକ ଦୋଳି ଲଗେଇ ଥିବେ ସେମାନେ ସବୁ ଆସିକି ଖେଳିବା ଖେଳିବେ ପାନ ଖାଇବେ। ସେଠୁ ବୁଲାବୁଲି କରିବେ ପୁଚି ଖେଳିବେ ସମେ ଭଲ ବି ଆମ ଗାଁରେ ରଜ ଭଲ ହୁଏ। ତମେ ସେପଟେ ରଜ ଭଲ ହୁଏ।
ଆମର ଏପଟେ ଭଲ ହୁଏନି ହେଲେ ଆମ ତଳମୂଳ ଗାଁ ରେ ଏବେ ଭଲ କଲେଣି ଆଉ।
ଓହଃ ନାଇଁ ଆମର ତ ମାନେ ମୁଁ ଛୋଟବେଳୁ ଦେଖି ଆସୁଛି ଆମର ବି ଆମ ଗାଁରେ ରଜ ଭଲ ହୁଏ।
ଆମ ଆଡେ କାର୍ତିକେଶ୍ୱଵର ପୂଜା ବହୁତ ଭଲ ହୁଏ ଆଉ।
ଓ ଆମ ଏପଟେ କଟକରେ ତ ପ କଟକରେ ତ ଦୁର୍ଗା ପୂଜା ଫେମସ ଦୁର୍ଗା ପୂଜା ଆଉ ଇଏ
ହଁ ବାଲିଯାତ୍ରା ଦେଖି ଯାଇଥିଲୁ ଥରେ ଆଉ ହୁଁ।
ହଁ ହଁ। ଆଉ କଣ?
ଆଉ ଘରେ କଣ କହିଲେ?
ମୁଁ କହଲି ତମେ ଗୋଟେ କଣ କହିଲି ତ ମୁଁ ଆଉ କିଛି ଜାଣି ପାଇଲୁନି।
କଇଲି ଘରେ ତମର ସବୁ ଭଲ ଅଛନ୍ତି କି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ମୋ ମାମା ଭଲ ଅଛି ମୁଁ ଭଲ ଅଛି ସମସ୍ତେ ଭଲ ଅଛନ୍ତି।
ତମେ କୋଉ କ୍ଲାସ ପଢୁଛ କି କଣ ପ-ପଢା ସଇଲାଣି?
ନାଇଁ ମୋର ପ୍ଲସ୍ ଥ୍ରୀ ଥାର୍ଡ ଇୟର ହେଲା ଏ ବର୍ଷ।
ଓହୋ।
ଆଉ
ଆଉ କଣ?
ଆଉ କଣ କୁହ?
ଆଉ ବାହାଘର ଫହାଘର ଏବେ ଇଏ ପ୍ଲାନିଂ ନାହିଁ କି କଣ? ହୁଁ ହୁଁ। ଆଉ ତମ ଭାଇ କୋଉ କ୍ଲାସ ପଢନ୍ତି?
ସିଏ ମାନେ ମୋ ଠାରୁ ବଡ଼। ତାର ତ ବାହାଘର ହେଇନି ମୋର କଣ ବାହାଘର ହବ? ତାକୁ ଜମା ଏଇନୁ ପଚିଶ ବର୍ଷ ଚାଲିଛି ହେଇନି ତାର ହେଲେ ତାପରେ ଆମର ଦେଖିବା ଆଉ?
ତମ ଭାଇ କଣ କରନ୍ତି?
ସିଏ ଯୋଉ ଏଠି ଆଇ ଟି ଆଇ କରିଥିଲା ନା ସେ ଯେଉଁ ଇଞ୍ଜିନିୟରିଂ କାମ କରୁଛି।
ଓହୋଃ। ଆଉ କଣ?
ଆଉ କଣ ଏଇ ଖବର ଆଉ କଣ।
ତମେ ରୋଷେଇ କରୁଛ କି ତମ ମାମା ରୋଷେଇ କରୁଛନ୍ତି?
ମୋ ମାମା।
ଆଉ ତମେ ଏଥର ଶିଖୁନ।
ହୁଁ ମତେ କୁହେନି କାମ କରିବା ପାଇଁ କିଛି।
ଓହୋ ତମେ କଣ କଣ ରୋଷେଇ ଶିଖିଛ?
ଆଜ୍ଞା।
କହିଲି ତମେ କଣ କଣ ରୋଷେଇ ଶିଖିଛ?
ମୁଁ କଣ ଖାଲି ଭାତ ରୋଷେଇ କରି ଯାଣିଛି ଆଉ କିଛି ନୁହଁ।
ହଉଖାଲି ଭାତ କରିକି ଦବ ଖାଇବେ ତାହେଲେ ଶାଶୁଘରେ ଆଉ।
ଭାତ ଭଜା କରିପାରିବି ଆଉ କିଛି କରିପାରିବିନି।
ଓହୋ।
ଭାତ କରିଦେବି ଭଜା କରିଦେବି, କିନ୍ତୁ ଆଉ କିଛି କରିବି ମତେ ଆସୁନି ମୁଁ କଣ କରିବି। ମୁଁ ମୋ ମାମା ବି ମତେ କେବେ କୁହେନି କି ତୁ ଏଟା କର ବୋଲି। ଏମିତି ଆଉ ଘରର ମାନେ ଏଇ ଯୋଉ ଛୋଟ ଛୋଟ କାମ ଏମତି ଲୁଗାପଟା ସଫା କରିଦବା ପାଇଁ ଏସବୁ କାମ ମୁଁ କରେ। କିନ୍ତୁ ରୋଷେଇ ବାସ କିଛି କାମ ମୁଁ କରେନି।
ଆଜ କାଲି ତ ମୋବାଇଲ ଯୁଗ ହେଲା ଯେ ମୋବାଇଲରେ ସବୁ ଶିଖିକିନା କରିଦଉନ୍ତି ଆଉ।
ସେ ମୁଁ ମାନେ ପ୍ରାୟ ଟାଇମ ଏତେ ଫୋନ ଦେଖେନି। ଯଦି ବିି ଦେଖେ ମୁଁ ମା ଚିଡିିବ ଏତେ ସମୟ ଫୋନ ଦେଖିବା ଭଲନୁହଁ ଆଖି ଖରାପ ହବ।
ଆଉ ଛୋଟ ଛୁଆଙ୍କୁ ଟିକେ ବେଶୀ ଫୋନ ଦବା ଭଲ ନୁହଁ, କାରଣ ସେଇ ଯୋଉ ମାନେ କଣ କୁହନି ଏମତି ସ୍କାମ ହଉନି ପୁଣି ମାନେ ଫ୍ଟ ଫ ଛନ୍ତି, ଓମନ୍ତି। ତମେ ଏଇ ଯୋଉ ଫର ଏଭର୍ ରେ କାମ କରୁଥିଲ ନା?
ସେ ନା କରୁନା।
ନାଇ ଆଗରୁ କରୁଥିଲ ନା?
ହଁ ଆଗରୁ ପଶିଥିଲି ହେଲେ କେବେ କରିନି ଆଉ।
ଓ ତୁମର ପଇସା ଆସିଲା?
ନା ନା ସେଥି
ମୋର ବି ଆସିଲାନି ମୋର ତ ସେଇ ଯୋଉ ଦଶ ହଜାର ଟଙ୍କା ବୁଡ଼ିଗଲା।
ତୋର ଦଶ ବୁଡ଼ିଚି ମୋର ତିରିଶି ବୁଡିଚି।
କିଛି କହିଲେନି?
ଓ ହୋ ସ୍ୱାମୀ ବଲ ବଲ ହେଲା ଟିକେ କହିଲେ ତୁ ଆଣିକି ଦବୁ। ମୁଁ କହିଲି ହୋଉ ଆଉ। ସେମିତି କିଛି ବଲ ବଲ ହେଇ ନାହାଁନ୍ତି, ଖାଲି ମୋ ସ୍ୱାମୀ ଜାଣନ୍ତି ଶାଶୁ ଶଶୁର ଜାଣିନାହାନ୍ତି।
ଓହୋ କାରଣ ଆମ ଘରେ ମୋ ମାମା ଜାଣିଛି ଆଉ କେହି ଜାଣିନାହାନ୍ତି ମୋ ମାମା ମୋତେ ମାନେ ଡେଲି ଖାଲି ଟିକେ ଯାଉ ଥିବ ପଇସା କ ପଇସା ଜଲଦି ପଠେଇବେ। ସିଏ ଜାଣିଛି ନା ମୁଁ ପ୍ରଡକ୍ଟ ଆଣିକି ଘରେ ଥୋଇଛି ମୋର ଦିଟା ପ୍ରଡକ୍ଟ ଏମିତି ଫୋପାଡିଲି। କୋଡ଼ିଏ କ୍ୟାପସ୍ ତ ନେଇ ଆସିଥିଲି ଖାଇବି ବୋଲିକି ସେଇଟା ମୁଁ ଖାଇଲି ଥରେ ମତେ ଭଲ ଲାଗିଲାନି ଫୋପାଡି ଦେଲି। ଯୋଉ ପଚିଶହ ଟଙ୍କା ଫୋପାଡ ଦେଲି ସା ତାପରେ ସବୁ ସେ ଯୋଉ ମହୁ ଫୋହୁ ସେଗୂରା ସବୁ ଥୁଆହେଇଛି ସନସ୍କ୍ରିନ୍ ଏ ଯୋଉ ତାପରେ ଯୋଉ ମାନେ ବଡି ୱାସ ହେରୀକା ସବୁ ଥୁଆ ହେଇଚି।
ଆଛା।
ସେୟା ମୁଁ କହିଲି ସେଥିରେ ଇଏ ହେଲା ଆଉ କଣ କରିବା।
ହଁ ସେଟା ବି କିଏ କହିପାରିବ।
ହଁ ତମ ସେଇଠ ବର୍ଷା ହଉଛି?
ବର୍ଷା ସକାଳେ ହଉଥିଲା ଏବେ ଖରା ହେଲାଣି ଟିକେ ଆଉ। ହଁ ଆଜି ଖରା ହଉଛି ଟିକେ କାଲି ହେଲେ ହେଇନଥିଲା କାଲି ବର୍ଷା ହଉଥିଲା।
ଅ ହ। ନାଇଁ ଆମର ଛାଡିଗଲାଣି।
ଓହୋ
କଣ ନବ ଆଁ କେଇଟା?
ଆଉ ତମ ଆଡ଼େ କଣ ଭଲ ଜାଗା ଅଛି ବୁଲିବା ପାଇଁ। ପର୍ବପର୍ବାଣରେ ସିନା ସେଇଟା ଫେମସ୍।
ଆଜ୍ଞା।
କହିଲି କଣ ଭଲ ଜାଗା ବୁଲିବା ପାଇଁ ସେଇଠି।
ଫଟ ତ କେତେ ଜାଗା ଅଛି ସାଢେ କେତେ ଜାଗା ଅଛି ବୁଲିବା
ତଥାପି ସବୁଠୁ ଫେମସ୍ କଉଟା
ସେଟା କୋଉଡ଼ା ମୁଁ ବି ଜାଣିନି।
ଓହୋ। ଭଲ ପାର୍କ ଫାର୍କ କଣ ଅଛି ଏ ସେ ଭାଇ
ହଁ। ଆଉ ତମେ ଯାଅ କଣ କର ହେଲେ ମୁଁ ପଛରେ ଫୋନ କରୁଛି ଆଁ
ହଉ ଆଉ
ହଉ ରଖୁଛି ଆଁ
ହଁ।